ହ୍ୟାଲୋ।
ଆରେ କଣ କରୁଥିଲୁ ତୁ?
ଆ ଏଇଠି ବସିଥିଲି ଆଉ
ଆଚ୍ଛା ଆଉ ତମ ଆଡେ ବର୍ଷା କେମିତି ହଉଛି କହିଲୁ
ବର୍ଷା ହଉଛି ଜୋରରେ କାଲି ହେଲା ଆଜି ହେଇନି କାଲି ଜୋରରେ ହେଲା ଆଜି ପୁଣି ହବାର ଅଛି
ଆରେ କହନି କହନି ଆମ ଆଡେ କାଲି ଯୋଉ ବର୍ଷା ହେଇଛି ମାନେ ଏମିତି ବର୍ଷା ହଉଛି ମାନେ ବର୍ଷା ଟା ଯେତିକି ନ ହଉଛି ସେ ଯୋଉ ବିଜୁଳି ଟା ଯୋଉ ମାରୁଛି ସେଟା କହନି ସେଇଟା କାନ ଦେଇ ହଉନି ଜାଣିଛ ଆଉ ଶୁଣୁ ବିଜୁଳି ମାରିଲା ବେଳକୁ କେବେ ଫୋନ ହଉ କି ଟିଭି ହଉ କି ସେମାନେ ଯେତକ ସବୁ ମାନେ ଜିନିଷ ଏଇ ସବୁ ଏ ସବୁଠୁ ଦୂରେଇ ରହିବୁ ବୁଝିଲୁ କି କାରଣ ଏସବୁ ଜାଣିଛୁ ସେଇଟା ମାନେ ଯୋଉ ଚଡକଟା ମାରେ ସେଟା ଡାଇରେକ୍ଟ ଏ ପା ଏଇଆ ଉପରେ ହିଁ ପ୍ରଭାବ ପକାଏ। ବୁଝିଲୁ ସେଥିଲାଗି ଏସବୁ ଦୂରେଇ ରହିବୁ ହେଲାଗି ଆଉ ବର୍ଷା ସମୟରେ ମନେ ରଖିଥିବୁ ଜମା ବି ବାହାରକୁ ବାହାରିବୁନି ଯେହେତୁ ବିଜୁଳି ମାରୁଛି ହେଲା କିି ମାନେ ସେ ପାଣି ଟାକୁ ହିଁ ବେଶୀ ମାରେ ଜାଣିଛୁ ଆଉ ଫାଙ୍କା ଜାଗାରେ କେବେ ରହିବୁନି ହେଲା କି ଆଉ ଯୋଉ ବଡ ବଡ ଗଛ ଥିବ ସେଇ ମୂଳରେ ରହିବ ବୁନି ହେଲାଗି ଯୋଉଠି ବି ରହ ଯଦି ବର୍ଷା ଆସିବାର ଦେଖିଲୁ ଧର ବର୍ଷା ଆସିବାର ସମ୍ଭାବନା ଅଛି ଘରକୁ ପଳେଇ ଆସିବୁ କାରଣ ଘରଠୁ ନିରାପତ୍ତା ଜାଗା କୋଉଠି ବି ନାହିଁ ଆଚ୍ଛା ଆଉ କହିଲୁ ଆଉ ଯୋଉ ଆଚ୍ଛା ସବୁ ତ ସରିଲା ତ ରଜଟା ତ ଗଲା ଭାର ଭାରି ମନ ଦୁଃଖ ଆଉ ଏଇୟା ପରେ ଯୋଉ ଓସା ହେରା ଆସେ ଏବେ ତ ବହୁତ କିଛି ଓସା ହେରା ଆସେ ହେଲା ହଁ ମୁଁ ଗଟେ ଜାଣିବାକୁ ଚାହୁଁଥିଲି ଯୋଉ ଗୁରୁବାର ଓଷା ସେଟା କୁହାଯାଏ ନି କି?
ହଁ
ଆଚ୍ଛା ସେ ଯୋଉ ଲକ୍ଷ୍ମୀ ଠାକୁରଙ୍କ ବାର ନାଇଁ କି?
ହଁ
ସେ ଯୋଉ ଓଷାର ମାନେ ମୁଁ ତ କେବେ କରିନି ମୁଁ ଭାବିଛି କି ମାନେ ସମସ୍ତେ କରିବା ଯେ ମୋ ଶାଶୁଘର ଏପଟ ଟିକେ କରନ୍ତିନି ସମସ୍ତେ ତ କରନ୍ତିନି ମୁଁ ଭାବିଛି ଏଇ ବର୍ଷ ମାଙ୍କର ଉଷାର ଟା କରିବି ହଉ କିନ୍ତୁ କେମିତି କଣ କରିବି ମୁଁ ଜାଣିପାରୁନି ମୁଁ କହିଲି ଦେଖିବା ମୋ ସାଙ୍ଗଟା ଗୋଟେ ଫୋନ କରେ ସିଏ ତ ଚାରି ବର୍ଷ ହେଲା ବାହା ହେଲାଣି ସିଏ କରୁଥିବ ମୁଁ ଜାଣିଛି ଆଉ ତାକୁ ଟିକେ ପଚାରିଲେ ଜଣା ପଡିବ ଓଷା ଟା କେମିତି କଣ ଆଉ ତାକୁ ବୁଝ ତା ମୁ ତତେ ପଚାରିକି ବୁଝିକି ସବୁ ଏଇ ବର୍ଷରୁ ଓଷା ଟା କରିବି ଆଚ୍ଛା ତ ଟିକେ କହିଲୁ କେମିତି କଣ ସେ ଉଷା ଟା କରାଯିବ?
ହଉ ହଉ ହଉ କହୁଛି ଗୁରୁବାର ଓସା ମାର୍ଗଶିର ମାସରେ ପଡେ ମାର୍ଗଶିର ମାସ ଚାରି ଗୁରୁବାର ପଡେ ଚାରି ଗୁରୁବାର ଓଷା କରିବା ପ୍ରଥମ ଆଦ୍ୟ ଗୁରୁବାର ହଉଛି ମାଙ୍କର ପ୍ରଧାନ ସେଙ୍କର ପ୍ରିୟ ମାଙ୍କର ପ୍ରଥମେ ସକାଳୁ ଭୋରୁ ଚାରଟା ରାତିରୁ ନହେଲେ ଦିଟା ରାତିରୁ ବି ଉଠନ୍ତି ନହଲେ ତିନିଟା ରାତିରୁ ଉଠିକି ତା ପୂର୍ବ ଦିନଠୁ ବୁଧବାର ଦିନଠୁ ଘର ଦ୍ଵାର ସବୁ ପୋଛା ପୋଛି କରିଦବ ପୋଛା ପୋଛି କରିଦେଇକି ଠାକୁର ବାସନ ସବୁ ମାଜିକି ଥୋଇଦବ ଦୁବ ବର କୋଳି ପତ୍ର ଆମ୍ବ ଡାଳ କଦଳୀପତ୍ର ସବୁ ରଖିଦବ ସଜେଇକି ତାପରେ ଚିତା ପକେଇବ ଚିତା ପକେଇଦବ ଚିତା ପକ ପକେଇକି ରାତି ଚାରିଟା କି ତିନିଟା ରାତିରୁ ଉଠିକି ଗାଧେଇକି ଅ ମାଙ୍କୁ ଆଗେ ଅ ମାଣ ବସେଇକି ସ୍ଥାପନା କରିଦବ। ମାଣ ଗଉଣୀ ଧାନ ମାଣ ରଖିକି ଧାନ ରଖିକି ତା ଉପରେ ଗଉଣୀ ରଖିକି ଗୁଆ ରଖିକି ଗୁଆ ରଖିକି ମାଆଙ୍କୁ ସ୍ଥାପନା କରିକି ସବୁ ଉ ଯୋଉ କ ଯୋଉ ନାଲି କପଡା ତାଙ୍କର ପାଟ କପଡା ର ରଖିଦବ। ପାଟ କପଡା ରଖିକି ଆଖୁ, ମୂଳା, କଦଳୀ, ଉଁ ରେସବୁ ସଜେଇଦବ। ସୋରିଷ ଫୁଲ ଦେଇକି ସଜେଇଦବ, ଖଟୁଲି ରେ ଗେଣ୍ଡୁ ଫୁଲ ତାଙ୍କର ସବୁଠୁ ପ୍ରିୟ। ଗେଣ୍ଡୁ ଫୁଲ ଦେଇଦବ ତାପରେ ଛେନା କଦଳୀରେ ମାଆଙ୍କୁ ଭୋଗ ଲଗେଇକି ଧୂପ, ଦୀପ, ଝୁଣା ଦଶ ଦୀପ ଦେଲେ ଆହୁରି ଭଲ। ଦେଇକି ତାଙ୍କୁ ପୂଜା କରି ବସେଇ ଦବ ସ୍ଥାପନା କରିଦବ। ସେ ସକାଳ ଭୋଗ ସେ ଭୋଗକୁ କୁହାଯାଏ ବାଳ ଧୂପ। ସେଏ ବସେଇଦବ ତାପରେ ଆସିକି ତମର ପିଠାପଣା କରିକି ଏ ନଅଟା ଦଶଟା ବେଳକୁ ଦଶ ପ୍ରକାରେ ପି ପିଠା କରିକି ବା ଫଳ ନହେଲେ ଦଶ ପ୍ରକାର ଏମିତି କରିକି ଫଳ ଦଶ ପ୍ରକାରେ ପିଠା ଦଶ ପ୍ରକାର କରିକି ମାଆଙ୍କ ପା ପାଖରେ ଦଶଟା ବେଳକୁ ନହେଲେ ଏଗାରଟା ବେଳକୁ ପୂଜା କରିଦବ ସେ ସେକେଣ୍ଡ ଧୂପ। ତାପରେ ସନ୍ଧ୍ୟା ଧୂପ ମାଙ୍କ ପାଖରେ କଳସ ବସେଇଥବ। ମାଆଙ୍କ ପାଖରେ ସନ୍ଧ୍ୟା ଧୂପ ପଣା, ଗୁଡ, ଛେନା କଦଳୀ ପଣା କରିକି ମାଆଙ୍କ ପାଖରେ ପଣା ଦେଇକି ମାଙ୍କୁ ଉଠେଇଦବ ଆସ୍ଥାନରୁ ଯୋଉ ଆଣି ବସେଇଥିବ ତାଙ୍କ ଆସ୍ଥାନକୁ ଉଠେଇଦବ। ମାଙ୍କ ପାଖରେ ଭୋଗ ଲଗେଇଦବ। ତା ପରଦିନ ସେ ଭୋଗକୁ ତମେ ତମେ ହିଁ ଏକା ଖାଇବ ମାଙ୍କ ଭୋଗ। ପ ଅନ୍ୟ କୁ ଦବନି ପରକୁ ଦବନି ଅନ୍ୟ ଗୋତ୍ରକୁ ସେ ଭୋଗ ଯିବନି ନିଜେ ଖାଇବ। ଆଉ ବାକି ଯାହା ତମେ ପାଣିରେ ଉଭେଇ ଦବ। ଧାନ ସବୁ ରଖିଦବ। ସିଏ ଯାଇକି ସାଙ୍ଗେ ସାଙ୍ଗେ ଉଭେଇବନି। ସେ ଧାନ ଯଦି ତମେ କୁ ଟିକି ତା ଭିତରୁ ଖିରି କରିି ଖାଇପାରିବ। କିମ୍ବା ଯଦି ନ ଖାଇଲ ତମେ ପାଣିରେ ଉଭେଇ ଦବ ସିଏ ଯାଇକି ପୁଷ ମାସ ପରେ ମାର୍ଘ ମାସ ଆଡକୁ। ମାର୍ଗଶିର ପୁଷରେ ଉଭେଇବ ନାହିଁ। ପାଣିରେ ସେ ମାଘ ମାସ ଠିକ ତା ବାର ଦେଖିକି ଉଭେଇ ଦବ। ତାପରେ ପୁଣି ଏମିତି ଚାଲେ ଆଉ ଗୁରୁବାର ଓଷା।
ଆଉ ଆଉ କଣ ଗୋଟେ ଓଷା ଥାଏ ସେଠି ସେ ମାଆଙ୍କର ପ୍ରିୟ ଗୋଟେ ଓଷା ଜାଣିଛୁ କି ତୁ?
ଶାସୁଦସାବ୍ରତ ଓଷା ଥାଏ।
ଆଚ୍ଛା ସେଇ ଓଷାରେ କେମିତି କଣ କରନ୍ତି ମତେ ଟିକେ କହିଲୁ?
ସୁଦସାବ୍ରତ ଓଷା ହଉଛି ଶୁକ୍ଳ ଦଶମୀ ପଡିବ ଶୁକ୍ଳ ପକ୍ଷ ଦଶମୀ ଯଦି ଗୁରୁବାର ଦିନ ପଡିଲା ତାହେଲେ ସେଇ ଦିନକୁ ସୁଦଶା ସାବ୍ରତ କୁହାଯାଏ। ସେଇଦିନ ମାଆଙ୍କର ସୁଦସାବ୍ରତ ହବ। ଯଦି ଦଶମୀ ପଡିଲା ଶୁକ୍ଳ ପକ୍ଷ ଅକ୍ଷ ଦଶମୀ ପଢିଲା ଗୁରୁବାରରେ ତାହେଲେ ମାଆଙ୍କର ସୁଦସା ବ୍ରତ ସେଇଦିନ ହବ ଗୁରୁବାର ଯଦି ପଡିଗଲା ଦଶମୀ। ତା ସେଦିନ ସକାଳୁ ତା ପୂର୍ବ ଦିନ ସେମିତି ଘର ଦ୍ଵାର ସବୁ ପୋଛା ପୋଛି ଠାକୁର ଘର ପୋଛା ପୋଛି ମାଆଙ୍କୁ ସବୁ ସଫାସଫି କରିଦବ। ଖଟୁଲି ଚିତା ଫିତା ଚିତା ସବୁ ପକେଇଦବ ପକେଇକି ତା ସକାଳୁ ସେମିତି ଭୋର ଭୋରୁ ଉଠିକି ଭୋର ଉଠିକି ପୂଜା କରିକି ମାଙ୍କୁ ଖଟୁଲି ରେ ବସେଇକି ଆସ୍ଥାନ ରେ ମାଙ୍କୁ ପୂଜା କରିକି ସେଇ ଛେନା କଦଳୀରେ ପୂଜା କରିକି ମାଆଙ୍କୁ ବସେଇକି ଗୁଆ ରଖିକି ବ୍ର ତ ମାଆଙ୍କର ଦିଟା ବ୍ରତ ଆଣିବ ଯିଏ ପ୍ରଥମେ କରିବେ ଦଶଟି ବ୍ରତରେ କରିବେ ଦଶ ମଣ୍ଡା ଆଉ ଦଶଟି ମଣ୍ଡା ସେଥିରେ ଆଉ କୌଣସି ପିଠା ଲାଗୁନି ଦଶଟି ମଣ୍ଡା ଫଳ ଯଦି ଆଣିବ ଫଳ, ଛେନା, କଦଳୀ ସ ମାଆଙ୍କୁ ରଖି ପୂଜା କରିବ, ଯୋଉମାନେ ମନ୍ଦିର ବି ଯିବେ ତମେ ଆସ୍ଥାନରେ ବସେଇକି ମାଙ୍କୁ ପୂଜା କରିକି ମନ୍ଦିର ଯିବ ମନ୍ଦିରରେ ବ୍ରାହ୍ମଣ ପାଖରେ ପୂଜା କରିକି ବ୍ରତ ବ୍ରାହ୍ମଣ ଗୋଟେ ଗୋଟେ ଗଣ୍ଠି ପକେଇଦବ ଆଣିକି ମାଆଙ୍କ ପାଖରେ ପୁଣି ସ୍ଥାପନା ସେଠି ଛୁଏଁଇକି ବ୍ରତକୁ ପାଣି ଛଡେଇକି ପିନ୍ଧିବ ଗୁଆ ଦିଟା ଦବ ଆଉ ଗୁଆ ପ୍ରଥମ ଯୋଉମାନେ କରିବେ ଦଶଟି ବ୍ର ତ ଦଶଟି ଗୁଆ କରିବେ, ତା ପରଠୁ ଯୋଉମାନେ କରିବେ ପୁରୁଣା ଯୋଉମାନେ ଦି ଦିଟା ବ୍ରତ ଦି ଦିଟା ଗୁଆ କରିକି ପୂଜା କରିବ ଅରୁଆ ଖାଇବ ଆ ସେ ଧଳା ଭାତ ଖାଇବନି ହଳଦିଆ ଭାତ ଖାଇଲେ ଭଲ ଆଉ।
ଯାହାଇ ହଉ ତୁ ଏତେ କଥା ଶିଖିଛୁ ମା ମୁଁ ଏତିକି ଜମା ଜାଣିନଥିଲି ଜାଣିଛୁ। ଆଉ ଯାହାଇ ହଉ ତୋଠୁ ଏତିକି ଶିଖିଲି। ଏଇ ବର୍ଷ ଯାହା ହଉନା କାହିଁକି ମୁଁ ଯେମିତି ରେ ଓଷା କରିବି ମାଆଙ୍କର ଆଶୀର୍ବାଦ ପାଇବି। ଆଉ ତତେ ଆଉ ଟିକେ ପଚାରିକି ମୁଁ ଟିକେ ଭଲସେ ସେ ବୁଝିବି ସେଇ ଓଷା କେତେ ଥିବ ଠିକ ଅଛି, ଆଉ ଶୁଣିଲୁ ସେ ଯୋଉ ଓଷାର ପ୍ରଧାନ ପିଠା ମାନେ କୁହାଯାଏ କି ମଣ୍ଡା ପିଠା ବୋଧେ।
ମଣ୍ଡା ସୁଦଶା ବ୍ରତ ର ମଣ୍ଡା ଦଶଟି ମା ଙ୍କର ପ୍ରିୟ।
ଆଚ୍ଛା ସେଇ ପିଠା ଟା କେମିତି ହୁଏ କହିଲୁ, ମୁଁ ସେ ପିଠା ଟା ଜମା ଜାଣିନି କେମିତି ହୁଏ, ମତେ ଟିକେ କହିବୁ କିଛି ଯଦି ଜାଣିଥିବୁ।
ହଁ ଚାଉଳକୁୁ ବତୁରଇ ଦବ ସେଇଦିନ ହିଁ ବତୁରଇବ ବାସି ମଣ୍ଡା ପିଠା ହବନି। ହଁ ସେଇଦିନ ଗାଧେଇକି ଆସି ଭୋରୁ ଚାଉଳ ବତୁରଇ ଦେଇକି ମାଆଙ୍କୁ ପୂଜା କରିବା ଭି ତରେ ଚାଉଳ ବତୁୁରୀ ଯାଇଥିବ ପୂଜା ସ୍ଥାପନା କରିଦେଇକି ଆସିବ ସ୍ଥାପନା କରିଦେଇକି ଛେନା କଦଳୀ ରେ ପୂଜା କରିଦେଇକି ଆସିବ ବ୍ରତ ଥୋଇ ଦେଇକି ଗୁଆ ଥୋଇ ଦେଇକି ଏପଟେ ଆସିକି ମଣ୍ଡା ସାଙ୍ଗେ ସାଙ୍ଗେ ଚ ଚାଉଳ କୁଟିକି ଚୁନାକୁ ସାଙ୍ଗେ ସାଙ୍ଗେ ବତୁରେଇକି ଅଁ ଛାଣି ଦେଇକି ଚା କୁଟିକି ହେମ ଦସ୍ତାରେ କୁଟିକି ଏବେ ତ ସବୁ ଚଲେଇଲେଣି ଗ୍ରାଇଣ୍ଡର କରିକି ପୁ-ଯୋଉ ଚୁନାରେ ଦଶଟି ମଣ୍ଡା ତା ଜନ୍ତି ଦବ ଜନ୍ତି ଦେଇକି ଦଶଟି ମଣ୍ଡା କରି କି ମାଆଙ୍କ ପାଖରେ ପାଣି ଛଡେଇ ଦବ।
ଆଚ୍ଛା ମୁଁ ତାହେଲେ ତୋଠୁ ଏତେ କଥା ଶିଖିଲି ଦେଖିଲି ମୁଁ ସିନା ତୋତେ କଲ୍ ଟା ତତେ ସିନା ମୁଁ ଟିକେ ସମୟ ବାହାରିକି ତତେ ସିନା କଥା ହେବି ବୋଲି ସିନା ଏତେ ଯାଁଇଲି। ନହେଲେ ମୁଁ କଣ ଜାଣିଥିଲି କି ଆ ଠିକ ଅଛି ତୁ ଏତେ କଥା ଶିଖିଛୁ ଆଉ ମତେ ବି ଯେତିକି କହିଲୁ ମୁଁ ବହୁତ କଥା ଶି ଖିଲି ଆଉ ମୁଁ ଏଇ ବର୍ଷ ଯେମିତି ହେଲେ ଓଷା କରିବି ଆଉ ଆଉ ଶୁଣିଲୁ ଆଉ ଏବେ ତ ଆମର ସବୁ ସଇଲା, ବୁଝିଲୁ କି? ଆଉ ତୁ ଆଜି କଣ ରୋଷେଇ କରିଛୁ ମତେ ଟିକେ କହିଲୁ?
ହୁଁ ହଁ କହୁଛି କିନ୍ତୁ ଆଉ ଗୋଟେ ବି ଅଛି କ୍ଷୀର ଚାଉଳ ମାଙ୍କ ପାଖରେ ଦେଲେ ଆହୁରି ଭଲ।
ସେଟା କେମିତି କଣ ଦେବି?
ଆ କଞ୍ଚା କ୍ଷୀର କଞ୍ଚା କ୍ଷୀରରେ ଅରୁଆ ଚାଉଳ ଦେଇକି ମାଙ୍କ ପାଖରେ ତା ଟିଆରେ କଅ କ୍ଷୀର ଟିକେ ନେବ ସେଥିରେ କ ହଁ କଞ୍ଚା ଚାଉଳ ଅରୁଆ ଚାଉଳ ପକେଇଦବ ପକେଇକି ମାଙ୍କ ପାଖରେ ପାଣି ଛଡେଇଦେବ ସିଏ ଆହୁରି ପ୍ରିୟ ମାଁ ଙ୍କର।
ହଉ ହଉ ତାହେଲେ ମୁଁ ଏଇ ଭୋଗଟା ବି ଠାକୁରଙ୍କୁ ନିହାତି ଲଗେଇବି। ଆଉ ଆଉ ତାହେଲେ କଣ କହ ଆଉ କଣ ଖାଇଥିଲୁ କହିଲୁ?
ଖାଇଥିଲି ଯୋଉ ସିମେଇ କରିଥିଲି ଉଁ ପରଟା ଆଉଁ ଯୋଉ ଆଳୁ ବାଇଗଣ ଭଜା। ଆଁ ଜଲପି ଏମିତି ଖାଇଲି ଆଉ।
ଆଉ ତମ ଆଡେ ତ ବର୍ଷା ତ ଆରମ୍ଭ ହେଇଗଲାଣି। ବୁଝିଲୁ କି? ଆଉ କଣ ସବୁ ବାଡିରେ ସବୁ କୋଉ କୋଉ ସବୁଜ ଫସଲ ଲଗେଇଛ। ମତେ ଟିକେ ନା ଟା କହିଲୁ?
ବାଡିରେ ଆମର ସେମିତି କିଛି ନାହିଁ। ସେଇ ଯାହା ଯେମିତି ଶାଗ ଏମିତି ତୁଳସୀ ଗଛ। ଅଁ ଗେଣ୍ଡୁ ଗଛ ଏମିତି ଫୁଲ ଗଛ ଲାଗିଛି। ତୁଳସୀ ଗଛ ଆଉ ଏମିତି ଶାଗ ଲାଗିଛି ଆଉ। ଆଉ ଏମିତି କଣ ଅଳ୍ପ ପନିପରିବା ବେଶୀ ଲଗେଇନି।
ନାଇଁ ଆମର କିନ୍ତୁ ଲାଗିଛି। ଆମର ଲାଗିଛି ବିନି ଆଉ ସବୁ ଏ ବର୍ଷା ଦିନିଆ ଫସଲ ରା। ଆଉ କଣ ଖରା ଦିନିଆ ଫସଲ ଯେହେତୁ ତିନୋଟି ମାନେ ବର୍ଷା, ଖରା, ଶୀତ ଏଇଟା ତ ପ୍ରଧାନ। ଆଉ ଏୟା ଭିତରେ ଯୋଉ ଯୋଉ ଫସଲ ଯୋଉ ଋତୁରୁ। ଆମେ ସେଇ ସେଇ ଫସଲ ସେଇ ଋତୁ ହେଲା ଆଉ, ଏଇଟା ତ ବର୍ଷା ଦିନ ଚାଲିଲା। ବର୍ଷା ଦିନକୁ ଆମେ ଲଗେଇଛୁ ପୋଇ ଆଉ ବୋଇତାଳୁ ଆଉ ଜହ୍ନି। ସବୁ ଲତା ଜାତୀୟ ଜିନିଷ ସବୁ ଲଗାଯାଏ ବେଶୀ କରି। ଆଉ ଶାଗ ତୋ ଆଗ ଲଗାଇବୁ। କାରଣ ଶାଗ ତ ହଉଛି ଆମର, ଆମେ ଯେହେତୁ ଓଡିଆ ଆମ ଶାଗଟା ତ ଆଗ। ପଖାଳ ଭା ତକୁ ଶାଗ ଭଜା ଟିକେ ହେଇଗଲେ। ଆମର ତ ଦିନ ଟା ପୁରା ବହୁତ ଭଲରେ ଯିବ ଭାଇ। ଆଉ ସେଥିଲାଗି ଆମର ଶାଗ ଟା ଟିକେ ଅଧିକ ଲଗାଯାଏ। ଆଉ ଆମ ଶାଗ ମାନଙ୍କରେ କି କିଛି ବି ସାର ଫାର ପକା ଯାଏନି। ଯାହା ଖାଲି ସେଇ ଆମର ସେ ଯୋଉ ଖତ ଆମର ଗାଈ ଅଛନ୍ତି। ତ ସେ ଖତ ହିଁ ଲଗାଯାଏ। ବୁଝିଲୁ କି, ତମର ସେପଟେ ଗାଈଗୋର ଅଛନ୍ତି ନା ନାହିଁ?
ଆମର ଗାଈ ନାହାନ୍ତି ଏଁ ସାର ପକାଇଦେଉ। ଆମର ଅଲଗା ଗାଈ ସବୁ ଅନ୍ୟ ମାନଙ୍କର ଅଛନ୍ତି। ସେଇଠୁ ସବୁ କଥା ତ ଆଣି ପକେଇଦବୁ ଟିକ ଟିକେ।
ଆଚ୍ଛା। ହଉ ଆଉ ଆଉ କଣ କହ ତାହେଲେ? ଆଉ କୋଉ ଦିନ ଆମ ଗାଁଆଡେ ଆସୁଛୁ କହିଲୁ?
ଆ ଜିବି ଟିକେ ସମୟ ବାହାର କରିକି ଯିବି ଆଉ।
ହଉ ତୁ ସମୟ ବାହାର କରିକି ଆସେ। ତୁ ଆସିଲେ ମୁଁ ତୋତେ ଭଲ ଭଲ ଜିନିଷ ଟିକେ ବନେଇକି ଖାଇବାକୁ ଦେବି। ଆଉ ଆମର ବହୁତ ସାରା କଥା ଅଛି କଥାହେବା ନାଇକି। ଯେତେକ ସବୁ ପୁରୁଣା ଦିନର କ କଥା ଛୋଟ ବେଳର କଥା। ଯେମିତି କିି ଖୁଦୁରୁକୁଣୀ ଓଷାର କଥା। ଆଉ ସବୁ ପର୍ବପର୍ବାଣିର କଥା। ଆମେ ସବୁ ଏଇଠି ଯେ ଛୋଟ ବେଳ ଯେହେତୁ ଆମେ ଏତେ ମଜାମସ୍ତି କରିଛେ ସେ ସବୁକୁ ମନେ ପକେଇକି ଟିକେ ହସ ଖୁସି କରିବା। ଆଉ ଦିନମାନ ଆମେ ସବୁ ଏକାଠି ହେଇକି ରହିବା। ଟିକେ ମଜାମସ୍ତି କରିବା। ଆଉ ସେଇ ଦିନ ପୁରୁଣା ଦିନକୁ ସବୁ ମନେ ପକାଇବା ହେଲା। ଆଉ ତୁ ଟିକେ କୋଉଦିନ ଫ୍ରି ହ। ତୁ ସପରିବାର ସହିତ ଟିକେ ଆସେ ଆମ ଘରକୁ। ଆମେ ଆମ ଘରକୁ ଆଇଲେ। ଆମେ ଟିକେ ବସିଲେ କଥାବାର୍ତ୍ତା ହବା। ଆଉ ଯୋଉ ଯୋଉ ଓଷା ବିଷୟରେ ମୁଁ କହିଲି। ଯୋଉ ପର୍ବ ବିଷୟରେ ମାଁଙ୍କ ଓଷା ଟା ମତେ ଆଉ ଟିକେ କହିଦେବୁ। ମୁଁ ଠି ଭଲ ସେ ଟିକେ ଓଷାରେ ଏ ବର୍ଷ କରିବି ଯେମିତି ହେଲେ ବି। ହେଲା କି?
ହଁ ତୁ ବି ଆସିବୁ। ତମ ସମସ୍ତଙ୍କୁ ଧରିକି ପରିବାର।
ହଁ ନିହାତି ତୁ ସିନା ଆଗ ଆଇଲେ ମୁଁ ଯିବି। ତୁ ଆଗ ଆସେ ଆମ ଘରେ ଟିକେ ବୁଲାବୁଲି କରିକି ଯା। ତାପରେ ମୁଁ ତମ ଘରକୁ ଯିବି ହେଲା କି। ଆର୍ ରାଗା ରୁଷା କିଛି କରିବୁନି। ତୁ ଆଗ ହିଁ ଯେମିତି ଆସିବୁ। କାରଣ ମୁଁ ତୋତେ ପ୍ରଥମ ଥର ପାଇଁ ହି ଡାକିଲି।
ହଁ ନା ନା ମୁଁ ରାଗିବିନି।
ହଉ ଠିକ ଅଛି। ତୁ କେବେ ଗୋଟେ ଆସ ହେଲା କି। ଆସିଲେ ଆମେ ଟିକେ ବୁଲାବୁଲି କରିବା। ଆଉ ତାପରେ ତୁ ଯିବୁ ଆଉ ଠିକ ଅଛି। କୋଉ ଦିନ ଛୁଟି ଦିନ ଦେଖିକି ଗୋଟେ ଆସିବୁ ଭଲ ଦିନ ଆଉ। ରଜ ତ ଏବେ ପଳେଇଲା। ରଜଟା ସିନା ଛୁଟିଥିଲା ତୁ ଟିକେ ଆସିଥାନ୍ତୁ ହେଲେ? ଆଉ ରଜ ବ୍ୟସ୍ତରେ ତୋ ଆମେ ଟିକେ କେହି କାହାକୁ ଫୋନ କରି ପାରିଲୁନି। ଆଉ ତାପରେ ପରେ ଆସିବ ହେରି ଆଉ ଏବେ କୋଉ ଦିନ ଗୋଟେ ଛୁଟି ଦେଖିକି ଆସିବୁ ଆଉ।
ହଁ ହଁ ହୋଉ।
ତାହେଲେ ଶୁଣୁ ମୋର ଟିକେ କାମ ଅଛି ମୁଁ ଯାଉଛି କାମ ସାରିକି ତୋ ସହିତ କଠାହେବି ହେଲା, ମୁଁ ତାହେଲେ ରହୁଛି ଟିକେ ଏବେ।
ହଉ ହଉ।